ହ୍ୟାଲୋ।
କଁ କରଚନ୍ତି?
ବସିଛି ଆପଣ?
ମୁଁ ବି ଏବେ ବସଚି।
ଖାଇସାରିଲେଣି?
ହଁ ଖାଇସାରିଲିଣି ଆପଣ?
ମ ବ କଁ ଖାଇଲେ?
ଭାତ ପୋଛ ବାଇଗଣ ଭଜା। ଏମିତି ଆଉ ଆପଣ?
ମୁଁ ଭାତ, ଡାଲି, ଚିକେନ କଷା, ଆମ୍ବ, ମିଛର।
ଆଛା ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଭାଲ ଅଛନ୍ତି।
ଆପଣ?
ମୁଁ ବି ଥଣ୍ଡା ଟିକେ ହେଇଛି।
ଆଛା।
ବର୍ଷା କେମିତି ହୋଉଚି?
ବର୍ଷା ତ ସକାଳୁ ଆମ ଏଇଠି ଲାଗି ରହିଛି ଛାଡିବାର ନାହାନ୍ତି। ବର୍ଷା ଏବେ ବି ହଉଛି। ହଁ ଏବେ ଟିକେ ଛାଡଚି ବୋଲି ଏବେ ବି ଝିପ୍ ଝିପ୍ ହଉଚି।
ମୋର ତ ନେଟୱାର୍କ ନାହିଁ ମୁଁ ବାହାରକୁ ଆସିକି କଲ୍ କରୁଚି।
ଆଛା ଆମର ନେଟୱାର୍କ ସକାଳୁ ନଥ ଯେ ଏବେ ଟିକେ ଆସିଚି ନେଟୱର୍କ।
ହଁ କାଲି ରାତିରୁ କଟି ଯାଇଚି।
ଆଛା।
ଆଉ କଣ କୁହନ୍ତୁ।
ଆପଣ କଣ କରନ୍ତି ଏବେ?
ମୁଁ ହାଉସ ୱାଇଫ ପା।
ଆଛା।
ଘରେ ଆ।
ହ ଆପଣଙ୍କ ଗାଁ କେମିତି କଣ?
ଭଲ ଆଉ।
ଗାଁ ରେ ସବୁ କୋଉ କୋଉ ମନ୍ଦିର ସବୁ ଅଛି?
ଶିବ ମନ୍ଦିର ମଙ୍ଗଳ ମନ୍ଦିର ତାରିଣୀ ହନୁମାନ। ଆଉ ଶନି ମନ୍ଦିର।
ଆଛା ଆପଣ ଯାଆନ୍ତି ମନ୍ଦିର?
ହଁ ମୁଁ ଯାଏ ଗାଁ ମନ୍ଦିର ବେଶୀ ଯାଇନି ଆଉ। ଗାଁ ନଗରେ ଦୁଇ ତିନିଥର ଯାଇଛି ବେଶୀ ଯାଇନି ଆଉ।
ଆଗକୁ ରଥଯାତ୍ରା ଆସୁଛି। ମୁଁ ଏବେ ବସିଛି। ଆଗକୁ ରଥଯାତ୍ରା ଆସୁଛି ଆପଣ ଯାଉଛନ୍ତି ନା ପୁରୀ ନା ଆପଣ ଗାଁ ରେ ରଥଯାତ୍ରା ହୁଏ।
ନାଇଁ ଏଠି ତ ହଉନି ଆମ ଗାଁରେ ହଉଛି ଆଉ ଭାବିଛି ଗାଁ କୁ ଯିବି। ପୁରୀ ଜୀବୁନି ପୁରୀ ଭିଡରେ ଯାଇ ହବନି ଛୁଆଙ୍କୁ ନେଇକି। ହ ଆଉ କଣ ଆପଣ କଣ କରନ୍ତି?
ମୁଁ ଏବେ ପାଠ ପଢ଼ା ମୋରି ଚାଲିଛି ପ୍ଲସ୍ ଥ୍ରୀ ସେକେଣ୍ଡ ଇୟର ତ ପାଠ ପଢୁଛୁ କଲେଜ ଯାଉଛୁ। ଆହୁରି ଦି ବର୍ଷ ବି ପାଠପଢ଼ା ଅଛି ଆଜ୍ଞା।
କୋଉ କଲେଜରେ?
ଆମ ଗାଁରେ କଲେଜ ଅଛି କୁନିନ୍ଦା କଲେଜ।
ଆଉ କଣ କୁହ?
ଆଉ ଆପଣ ପ୍ଲସ୍ ଥ୍ରୀ ସେକେଣ୍ଡିୟର ହେଲା।
ଆଉ କଣ କୁହ?
ଆଉ ଆପଣ ଏ ଏବେ ତ ରଜ ଗଲା ଆପଣ କେମିତି ହେଇକି ପାଳୁଥିଲେ ରଜ ପର୍ବ?
ରଜ ସେଇ ଗାଁ ଆଡେ ଯାଇଥିଲୁ, ମହୋତ୍ସବ ପଡିଥିଲା ବୁଲାବୁଲି କରିକି ଆସିଲୁ ଆଉ।
ଆମ ଗାଁରେ ବି ମହୋତ୍ସବ ହେଇଥିଲା, ଆମ ଗାଁରେ ବି ସେମିତି ବହୁତ ସାରା ଦୋଳି ପଡିଥିଲା ଛୋ ଛୋଟ ଛୁଆଙ୍କର ଦୋଳି ହଉ ମାନେ ଜାପନିଂଗ ଦୋଳି ବେଲୁନ୍ ଦୋଳି ଜାଣିଥିବେ ତ? ମୀନା ବଜାର ଟାଇପର ପଡିଥିଲା ମାନେ ଯେମତି ର ରଜ ପାନ ତ ବହୁତ ସାରା ଦୋକାନରେ ପଡିଥିଲା। ଏମିତି ଛୋଟ ଛୋଟ ଦୋକାନ ପଡିଥିଲା, ଆମର ମାନେ ନାଚ ଗୀତ ପୋଗ୍ରାମ ବି ଥିଲା। ଛୋ ମାନେ ଝିଅ ପିଲାମାନେ କବାଡି ଏଇ ଯୋଉ ପୁଚି ହଉ, ମ୍ୟୁଜିକ ଚେୟାର, ପୁଅ ପିଲାମାନେ କବାଡ଼ି ବହୁତ ସାରା ଏମିତି ଗେମ୍ ବି ଥିଲା ଖେଳୁଥିଲି।
ଫାଷ୍ଟ ଡେ ପ୍ରାଇଜ୍ ପୋଗ୍ରାମ ଥିବ ଆଉ।
ହଁ ଆମେ ରଜ ଏମିତି ପାଳିଥିଲୁ। ସାଙ୍ଗସାଥି ମିଶିକି।
ହୁଁ ହୁଁ। ଆଉ କଣ କୁହ? ବର୍ଷା ଛାଡ଼ିଲେଣି?
ହଁ ବର୍ଷା ଏବେ ଟିକେ ଛାଡ଼ିଚି।
ଉଁ ହୁଁ।
ଆପଣଙ୍କ ଆଡେ ବର୍ଷା କେମିତି ହଉଚି କଣ?
ଆମ ଆଡେ ବର୍ଷା ଏଇ ଜଷ୍ଟ ଛାଡିଚି, ମୁଁ ବାରିଆଡେ ପଳେଇ ଆସିଚି, ଛାତ ଉପରୁକୁ କେତେଥର ଯିବି। ଖାକିଲା ଆଉ ଗଲିନି, ଛାତ ଉପରେ ବି ଠିକ୍ ସେ ନେଟୱାର୍କ ଆସିଲାନି। କହିଲେ କଥା ହଉଥୁବୁ ବହୁତ ଥର କେତେ ମିନିଟ୍ ହେଇଥିବ ଫେଲ ହେଇଯାଏ। ମୁଁ କହିଲି ଦେଖିଆ ବାରିଆଡେ ପଳେଇବା ବର୍ଷା ତ ଛାଡ଼ିଚି ଆଉ।
ଆଉ କଣ କୁହ?
ଘରେ ସବୁ କିଏ କିଏ ଅଛନ୍ତି ଆପଣଙ୍କର?
ଘରେ ବୋପା ବୋଉ। ମାନେ ଶାଶୁ, ଶ୍ୱଶୁର, ଦେଢୁଶୁର, ଯାଆ, ପୁତୁରା, ଝିଆରୀ।
ଆଚ୍ଛା। ଜଏଣ୍ଟ ଫ୍ୟାମିଲିରେ ଅଛନ୍ତି?
ହଁ ଜଏଣ୍ଟ ଫ୍ୟାମିଲି।
ଆଉ କଣ କୁହ?
ଆପଣ ରୋଷେଇ କରନ୍ତିନି, ଘରେ ବାପା ମା ବାପା କରନ୍ତି, ଏଇ ଯୋଉ ମା କରିଦିଅନ୍ତି।
ମୋର ପରା ମ୍ୟାରେଜ ସରିଚି, ମା ଆଉ କଣ କରିବେ? ମୋ ଶାଶୁ ଘରେ ଅଛି।
ଆପଣ ସବୁ ରୋଷେଇବାତ କରନ୍ତି?
ନାଇଁ ସବୁ କରେନି ଏମିତି ଗୋଟେ ଗୋଟେ କରେ ଆଉ, ଦେଇଘରିକା କରନ୍ତି ଆଉ।
ନ ଯେମିତି ଆମେ ଝିଅ ଟାଇମ ରେ ଯେମିତି ମା ମାନେ ସବୁ ରୋଷେଇ ବାସ କରିଦିଅନ୍ତି ସେମିତି କାଳେ ଶାସୁ ମାନେ ବି ଆମେ ତ କରିବା ଝିଅ ଟାଇମରେ ବି କରିବା ମ୍ୟାରେଜ କରିବି ତ ରୋଷେଇ ର ସମ୍ବଳେ ଏମିତି
ନାଇଁ ଆମ ଶାଶୁ ଟିକେ ବେଶୀ ବୟସ୍କ ସେମାନେ ପାଞ୍ଚ ଭାଇ ନା ଆ ମୋ ସାନ ହେଲା ବେଳକୁ ସେ ବହୁତ ବୟସ୍କ ହେଇଯାଉଛନ୍ତି ମୋ ଜେଜେମାଙ୍କ ଏଜ୍ ର
ଆଚ୍ଛା
ଆଉ ସିଏ ଆଉ କିଛି କରିପାରିବେ କି ସତୁରିୀ ପଞ୍ଚଷଠି ସତୁରିୀ ବର୍ଷ ପାଖାପାଖି ସେମାନେ ଆଉ କଣ କାମ କରିବେ
ଆଛା
ଆମେ ନିଜେ କହୁଛୁ ସବୁ ଯା ମାନେ ମିତିିକି ହଉ
ଆପଣଙ୍କୁ କଣ ମାନେ ସବୁ ରୋଷେଇ ବିଷୟରେ କଣ ବନେଇବା ପାଇଁ ବହୁତ ଭଲ ଲାଗେ ମାନେ
ମତେ ତ ଏମିତିରେ ରୋଷେଇ ସବୁଠାରୁ କଷ୍ଟ ମତେ ଜମା କରିବାକୁ ଭଲ ଲାଗେନି
ମତେ ବି ଆ ତ ମୁଁ ଭଲିଲନି ରୋଷେଇ ମୁଁ କହିବି ମତେ ମୁଁ ଖାଇବିନି ବଟ ନିଜେ ରୋଷେଇ କିଛି କରିବିନି ଖାଇବାକୁ ପସନ୍ଦ କରିବିନନି ପ ସେ ହେଲେ ନିଜେ ରହି ମତେ କିଏ କରିକି ଦିଅନ୍ତତା ମୁଁ ଖିଲଲି ଖାଆନ୍ତି
ଦେଣିକି କରିକି ସେ ଯାହାବି କରିକି ଦିଅନ୍ତୁ ମୁଁ ଖାଇଦେବି ମୋ କହିବା କଥା ହଉଛି ସେଇୟା ଆରେ ଏଇଠି ଯାହା ହେେଲେ ଆସିଥିଲେ ଘରେ ସେମିତି ସେତେବେଳେ କଣ କରେ ଛୁଆ କି ଘରେ ଯଦି କିଏ କୁହନ୍ତି ଆ ଯେ ଏଇଟା ତୁ କରିବୁ ତାହେଲେ ଟିକେ କରେ ଆଉ ନହେଲେ ସେମତି ମନ ମରିକି ଜବରଦସ୍ତି ବାଡେଇବି ଟ କରେ ବା ତ ହେଇଯିବ ଆଉ କଣ କରିବୁ କାମ ନ କରିବାକୁ ହିଁ ପଡିବ ହଉ କଣ କହ ଆଣ କନ୍ତ
ହଁ କଣ ଆପଣଙ୍କ ଗାଁରେ ତାହେଲେ ରଥଯାତ୍ରା ପାଳନ୍ତିନି?
ହଁ ଏଠି ହଉନି ଗାଁରେ ହ
ଆପ ଯା ଗାଁକୁ ଆସୁଛନ୍ତି?
ହଁ ଗାଁକୁ ଯିବି ବୋଲି ଭାବିଛି ଦେଖିଆ କଣ ହଉଚି ଆଉ।
ରଜକୁୁ ଗାଁକୁ ଆସିନଥିଲେକି ସବୁ ଝିଅ ମାନେତ ଆସନ୍ତି?
ହଁ ରଜକୁ ଯାଇଥିଲି ସେଇ ଗାଁରେତ ହଉଥିଲା ମହୋତ୍ସବ ଏଠି ହଉନଥିଲା।
ଆଛା ତାମାନେ ବାପା ଘର ଠିକ୍ ଭଲ ଥିଲା ବାପଘର ଏବେ ଭଲ ଅଛି।
ହଁ ଭଲ ଅଛି କଣ ଭଲ ରହିବ ମାନେ?
ମାନେ ଶା ଯେମିତି ପର୍ବପର୍ବାଣୀ ହଉ ଯେହେତୁ ଶାଶୁ ଘରେ ନାଇଁ ରଜ ମହୋତ୍ସବ ହେଇନି ଆପଣଙ୍କ ଶାଶୁ ଘରେ
ହଁ।
ତ ସେମିତି ବାପ ଘରେ ସବୁ ହଉଚିନା।
ହଁ ହଁ।
ସେଇଟା
ହୁଁ ଆମେତ ସେଇ ତମ ଗାଁ ପାଖରୁ ଆଉ।
ଆପଣ କୋଉଠୁ?
କଲରେ କହିବି।
ଆଚ୍ଛା।
କଲ କରିବି ପଛରେ ଆଉ କଣ କୁହନ୍ତୁ? ଆଉ କଣ କୁହ?
ଆଉ କଣ ଆପଣ କୁହନ୍ତୁ?
ଆଉ ତମର ସେଠ କିଏ କିଏ ସାଙ୍ଗ ଅଛନ୍ତି ସାଙ୍ଗ ମାନଙ୍କ ସାଙ୍ଗରେ କୁଆଡ଼େ ବୁଲିଯିବ କଲେଜରେତ ବହୁତ୍ ମସ୍ତି ହଉଥିବ ଏଇନା। କଲେଜରେତ ଗଛ ଗୁଡ଼ା ସବୁ ବହୁତ୍ ବଡ଼ ବଡ଼ବି ହେଇଗଲାଣି। ଆଗରୁ ଆମେ ବଢିଲା ବେଳେ ବହୁତ୍ ଛୋଟ ଛୋଟ ହେଇଥିଲା।
ଆପଣ ଆମ ଗାଁ କଲେଜରେ ପଢ଼ିଛନ୍ତି ବୋଧେ?
ହଁ।
ଆପଣ ଆମ ଗାଁ ବିଷୟରେ କିଛି ଜାଣିଛନ୍ତି?
ସବୁ ଜାଣିଚି ସେଇଠିିକା ଲୋକପା।
ଆଚ୍ଛା ବହୁତ୍ ଭଲ କଥା କଥାବି ବହୁତ୍ ଭଲ ଲାଗୁଚି ମାନେ ଆମ ଘର ଗାଁ ପାଖରୁ ଗାଁରବି ଜଣ ନାହିଁତ ଠିକିସେ।
ମୁଁ ପୁରା ଗାଁରେ ନୁହଁ ପୁରା ପାଖରେ।
ଆଚ୍ଛା।
ରାତି ପାହିଲେ ଆମେ ତମ ଗାଁକୁ ଯାଉଛୁ। ତମ ଗାଁରେତ ସବୁ ଆଉ ନଗଲେ ଖବ କେମିତି‌
ଆଚ୍ଛା।
ଆଉ କଣ କୁହ?
ଶାଶୁଘର କୋଉଠି?
ଶାଶୁଘର ବାମ୍ବିଲ। ସିଏବି ପାଖରେ ଏଇଠିତ ତମ ପାଖରେ ଦିଟାଜାକ।
ବହୁତ୍ ଭଲ ଲାଗିଲା ସବୁ ପାଖାପାଖି ଆଖି ରହିଗଲେ ଯାହାବି ହେଲା ଆସି ଯାଉଥିବେ ଗାଁକୁ ଆଉ?
ହଁ ସେଇ ସେଇଟାତ ଗୋଟେ ସୁବିଧା ଅଛି ଆଉ। ପାଖରେ ଖାଲି ନବା ଆଣିବାକୁ ଲୋକ ଠିକ୍ ଥିବା ଦରକାର୍।
ହଁ ଆପଣଙ୍କ ହଜବେଣ୍ଡକୁ ରଖିଦେବେ ସବୁବେଳେ ଆପଣଙ୍କୁ ଆଣୁଥିବେ
ଆ ସବୁବେଳେ ମୋ ପାଖରେ ରଖିଲେ କେମିତି ହବ।
ହଁ।
କୁଆଡ଼େ ନଗଲେ କେମିତି କଣ କରାହବ। ହେ ସବୁବେଳେ ରହୁଛନ୍ତି ଭାଇ ମାନେ ଇଏ ନଥିଲେ ସିଏ ଯିଏ ହେଲେ ରହୁଛନ୍ତି ଆଉ।
ଅଳ୍ପ ବାଟେ ତ ଆପଣ ସ୍କୁଟି ଶିଖିଚନ୍ତି ସ୍କୁଟିରେ ପଳେଇ ଆସିବେ।
ମୁଁ ତ ସାଇକେଲ୍ ରେ ଏକୁଟିଆ ଯିବ ଆଳୁ ମୋତେ ଡର ଲାଗିବ ମୁଁ ସ୍କୁଟି କଥା କଣ କହିବି।
ନାଇଁ ସାଇକେଲ୍ ରେ ଡର ଲାଗିବ ସାଇକେଲ୍ କୁ ଧରିନେବେ କି ସ୍କୁଟି ରେ ଗଲେ କି ଧରି ପାରିବେନି।
ନାଇଁ ଏଠୁ କାହିଁ ଧରିବେନି ଏଇଠୁ ପାଖରେ ସମସ୍ତେ ଚିହ୍ନନା ଲୋକ ଧରିବେ କିଏ। ସେଇ ପାଖରେ ଏଇ ଗାଁ ପାର ହେଲା ବେଳକୁ ଲୋ କ ଜାଣିବା ଜାଣିବା ନାଇ ତା ଘର ବୋହୁ ନହେଲେ ତା ଝିଅ କିଏ।
ତା ଝିଅ ହଁ ବଢଆ ପାଖାପାଖିା ପାଖାପାଖି ବାହାରେ ବି ଏଟା
ଏଇଠି ଆମର ଗୋଟେ ଦିଟା ଗାଁ ଛାଡିକି ଘର ସମସ୍ତେ ଚିହ୍ନିଚନ୍ତି ଆଉ।
ଓ ହୋଉ ମୁଁ ଆପଣଙ୍କୁ ପରେ ଟିକେ କଲ୍ କରୁଚି।
ହଁ ହଁ।